ହ୍ୟାଲୋ।
ମ୍ୟାଡ଼ାାମ ନମସ୍କାର।
ନମସ୍କାର।
ଆଉ କେମତି ଅଛନ୍ତି ମ୍ୟାଡ଼ାମ?
ମୁଁ ବହୁତ ଭଲ ଅଛି, ଆପଣ କୁହନ୍ତୁ ଆପଣ କେମିତି ଅଛନ୍ତି?
ହଁ ମ୍ୟାଡ଼ାମ, ଆପଣଙ୍କ ସେପ ଆପଣଙ୍କ ଅଞ୍ଚଳରେ କେମିତି କଣ ପାଣିପାଗ କଥା ଟିକେ କୁହନ୍ତୁ।
ସକାଳୁ ବହୁତ ବର୍ଷା ଲାଗି ରହିଛି ଏପର୍ଯ୍ୟନ୍ତ ବି ଛାଡିବାରେ ନାଇଁ। ତ ବହୁତ ମାନେ କଣ କହିବ ମୁଁ ତ
ହ ଆଜ୍ଞା କୁହନ୍ତୁ।
ଘର ସାରା ପାଣି ପସିଲାଣି।
ଆଚ୍ଛା, ଆଜ୍ଞା ଆମର ବି ତ ସେମ ମାନେ ସେ ସେମିତି ଆମର ବି, ଏପଟେ ମାନେ ବହୁତ ବର୍ଷା ମାନେ ଚାରି ଦିନ ହେଲାଣି ଲଗାତାର ବର୍ଷା। ହଉଛି ତ ବାହାରକୁ ବି ବୁଲିବାକୁ ଯାଇ ହଉନି, ତଥାପି ବି ଆମେ ଏ, ଯାଇଥିଲୁ ବୁଲିବା ପାଇଁ। ମାନେ କଥା ନ ଶୁଣିକି କାହାର ଯାଇଥିଲୁ ବୁଲିବା ପାଇଁ। ତ ଭିଜିକି ପୁରା ଦେହ ଖରାପ ହେଇକି ଅଛି।
ଆଚ୍ଛା।
ଆଜ୍ଞା।
ମୋର ବି ଦେହ ଖରାପ ଅଛି। କିନ୍ତୁ ମୁଁ ବର୍ଷାରେ ଭିଜିିନି। ଓ ହିଁ। ଏମିତି କେମିତି ହେଇଗଲା ଆଉ।
ଲେ-ଆପଣ ତ ଜାଣିଥିବେ ମ୍ୟାଡାମ୍ ଆ, ବର୍ଷା ଦିନେ ଦେହ ଖରାପ ହେବା ବହୁତୁ ଅ, ମାନେ ସମ୍ଭବ।
ହଁ ବହୁତ ସମ୍ଭବ, ମାନେ ଆମର ଯୋଉ ଖରାଦିନେ ଆମ୍ବ ପଣସ ଖାଇକି ଯଦ ତାପରେ ପୁଣି ଆଉ ଗୋଟେ ଜିନିଷ ହଉଛି, କଣ ଗରମ ହେଲା ତ, ଚାଲ ଗାଧେଇ ପଡିବା।
ଆଜ୍ଞା, ଆଜ୍ଞା। ଓ ସେଥିପାଇଁ ବି ମାନେ ବହୁତୁ ମାନେ ଦେହ ଖରାପ ହଉଛି ଛି।
ମୁଁ ଚାର୍ଥ ଦି
ହ୍ୟାଲୋ ଆଜ୍ଞା, ଆଜ୍ଞା। ହଁ। ମାଡ଼ାମ୍ ଶୁଭୁଛି?
ଆପଣଙ୍କର ନେଟୱାର୍କ ଇସୁ ହଉଛି କି?
ଆଜ୍ଞା ଟିକେ ମାନେ ବର୍ଷା ହେଇଛି ତ, ସେଥିପାଇଁ ଆମ ପଟେ ଟିକେ ଉଁ, ତ ନେଟୱାର୍କ ଇସୁ ଅଛି।
ଆଚ୍ଛା, ହଁ, ହଁ ଠିକ ଅଛି ଅବିକା।
ଆଜ୍ଞା, ଆଜ୍ଞା। ହଁ ମ୍ୟାଡ଼ାମ୍ ଆବେ ମାନେ ଏବେ ଏକା ଖାଇକି ଆସିକି ତ ଅଁ, ଶୋଇବା ପାଇଁ ଯାଉଥିଲି, ତ ମୁଁ ଭାବିଲି ଆଉ ଏମତି ତ କିଛି ନାହିଁ ତୋ ଜାଣିଛନ୍ତି ଗ୍ରାମାଞ୍ଚଳରେ ବହୁ ମାନେ ଭାତ, ଡାଲି ଏ, ତାପରେ ଆଳୁ ଭଜା ତ ବହୁତ ଉ, ମାନେ
ହା ଇ ଆ, ଯେ ମୁଁ କୋଉ ସହର ର ବି ନୁହଁ, ମୁଁ ବି ଗାଁ ର, ହଁ ତ କହିବା ଏତେ ସଂଙ୍କୋଚ କରିବା କିଛି ଦର କାନି କାନା ଆମେ ଯୁ-ଓଡିଆ ଯେହେତୁ ଆମର ଭାତ, ଡାଲି ହଉଛି ମୁଖ୍ୟ ଖାଦ୍ୟ ଠିକ ଅଛି। ତୋ ଆ, ଫାଷ୍ଟ କଥା ହଉଛି, ମୋତେ ସତ କଥା କହୁଛି ମୋ ତେ ଭାତ ବହୁତ ପସନ୍ଦ। ମୁଁ ରୁଟି ଫୁଟି ଖାଇଲେ ମୋତେ ଜମା ନିଦ ହୁଏନି। ମାନେ ଭୂତ ଉଠିଲା ଭଳିଆ ଘର ସାରା ବୁଲୁଥିବି। ହେଲା ତ ଖାଲି ଖୋଜିବି କଣ ଖା ଖାଇବି ରାତି ସାରା ମୋତେ ବହୁତ ଭୋକ ଲାଗେ। ସେଥିପାଇଁ ମୁଁ ମାନେ ପ୍ରାୟତଃ ମୁଁ ଭାତ ହିଁ ଖାଏ।
ଆଜ୍ଞା, ଆଜ୍ଞା।
ମାନେ ଏ, ହୁଁ, ହୁଁ କୁହନ୍ତୁ।
ରାତିରେ ବି ତାହେଲେ ଉଠି ଉଠି ଭାତ ଖାଉଛନ୍ତି?
ନା ନା ନା ନା କହିଲେ ଯୋଉଦିନ ରୁଟି ଖାଇଥିବି। ସେଦିନ ମୁଁ ମାନେ ରାତି ରେ ଉଠିବି ବିସ୍କେଟ କି କଣ ଖୋଜିବି ଖାଇବା ପାଇଁ। ମତେ ମାନେ ଟୋଟାଲ ନିଦ ହିଁ ହୁଏନି। ଭୋକ ଲାଗେ ବହୁତ। କିନ୍ତୁ ମୁଁ ଭାତ ଯଦି ଖାଇଥିବି ଆରାମ ସେ ଶୋଇପଡେ। ସତ କଥା ମାନେ ଯିଏ କହିଛି କିଛି ଖରାପ ନାହିଁ। ଭାତ ନିଦ ଟା କିଛି ଅଲଗା ପ୍ରକାର। ଭାତ ଖାଇଲେ ଭଲ ନିଦ ହିଁ ହୁଏ।
ହଁ ଭାତ ଖାଇ ସାରିଲା ପରେ ତ ମ୍ୟାଡାମ ବହୁତ ମାନେ ଏ ନିଶା ମ୍ୟାଡ଼ାମ ନିଶା।
ହଁ। ହଁ ଆଁ ସବୁଠୁ ଅଧିକ ନିଶା ତ ଆମର ପଖାଳ ଭାତରେ।
ବହୁତ ମାନେ ହଁ ସେ ସମୟରେ ବହୁତ ବ୍ୟସ୍ତ ଭଳି ଲାଗୁଥାଏ।
ହୁଁ
ମ୍ୟାଡ଼ାମ ଆପଣ ମାନେ ଗାଁରେ ରହୁଛନ୍ତି? ହଁ ମାନେ ଗ୍ରାମାଞ୍ଚଳ ରହୁଛନ୍ତି ଆ
ହଁ ତ ଆପଣ କଣ କରନ୍ତି?
ଆଉ ମୁଁ ତ ପଢାପଢି କରେ।
ଆଚ୍ଛା କୋଉ କ୍ଲାସରେ ପଢୁଛନ୍ତି?
ହଁ ଆମର ଏ ବର୍ଷ ମାନେ ଆଜ୍ଞା ଏଇଟା ମୋର ଦ୍ଵିତୀୟ ବର୍ଷ ମୋର ଅ ଯୁକ୍ତ ତିନି।
ଆଚ୍ଛା। ଆଛା ଭଲ କଥା। ମନ ଦେଇ ପାଠସାଠ ପଢନ୍ତୁ ଭଲ ମାନେ ମଣିଷ ହୁଅନ୍ତୁ ଭଲ ଚାକି ଚାକିରି ବାକରି କରନ୍ତୁ।
ଆଜ୍ଞା ତ ଅ ମାନେ ବାପା ମା ଏତେ କଷ୍ଟ କରିକି ପାଠ ପଢଉଛନ୍ତି।
ବି ସରିଯାଇଛି ମୋର ଛୋଟ ଝିଅଟେ ଅଛି ଦେଢ ବର୍ଷ ଅଛି
ଆଜ୍ଞା ଆଜ୍ଞା ବହୁତ ବଢିଆ ମାନେ ଏ ସୁସ୍ଥ ପରିବାର। ସୁଖୀ ପରିବାର। ଘରଲୋକେ ବହୁତ କଷ୍ଟ କରି ପାଠ ପଢ଼ିଛନ୍ତି ତ ସେଥି ବହୁ କଷ୍ଟ କରିବାକୁ ପଡୁଛି ଆମେ ଏବେ ଯଦି ପଢି ପଢି ଠିକ ସେ ପଢା ଯିବ ତାହେଲେ ପରୀକ୍ଷା ସମୟରେ ବି
ମାତ୍ରେ ଅଭିଜ୍ଞ କଣ ହଉଛି ନା ମାନେ ଯେତେ
ଆଜ୍ଞା।
ହୁଁ ମୁଁ କହିବା କଥା କଣ ଅବିକା କଣ ହଉଛି ଯେତେ ପାଠ ପଢି ଯାହା ହେଲେ ବି ବେକାର ସଂଖ୍ୟା ଅଧିକ ବଢି ଚାଲିଲାଣି କୋଉଠି ଚାକିରି ଖଣ୍ଡେ ବି ଭଲସେ ମିଳୁନି। ମୁଁ ବି ଏଠି ମାନେ ମୁଁ ବି ଗ୍ରାଜୁଏସନ କରିକି ବସିଛି ଘରେ। ମୋ ଭାଇ ବି ସେ ମାନେ ସିଏ ବି ତାର ବି ସରିଚି ଗ୍ରାଜୁଏସନ ସିଏ ବି ଘରେ ବସିଛି। ତ ଚାକିରୀ ମିଳିବା ବହୁତ କଷ୍ଟ ଅଲଗା ଯଦି ଦି ନିଜେ ନିଜ ମାନେ ଇଚ୍ଛାରେ କି କିଛି ବି ବିଜନେସ୍ କରୁଛ ତ ଠିକ ଅଛି ନହେଲେ ପ୍ରାଇଭେଟ ଦେଖ। କିନ୍ତୁ ଗଭର୍ଣମେଣ୍ଟ ମାନେ ସରକାରୀ ଚାକିରି ତ ଭୁଲିଯାଅ।
ସେ ଲୋକ ଚାକିରୀ ପାଇଁ ବହୁତ କଷ୍ଟ କରିକି ବି ପିଲା ପାଉନାହାନ୍ତି ତ। ସେଇଥି ପାଇଁ ଟିକେ ଦୁଃଖ ଲାଗୁଛି ଆଜ୍ଞା ଆଜ୍ଞା। ବହୁତ, ମାନେ କଷ୍ଟ ପରେ, ସେ ମାନେ ସଫଳତାରେ ନିଶ୍ୱାସ ନେଇ ପାରୁନାହାନ୍ତି।
ହଁ, ତାପରେ ଆଜିିକାଲି ଆମର କଣ ହେଇଛି ନା, ମାନେ ଗୋଟେ ଜିନିଷ ହଉଚି, ଆ ଟଙ୍କା, ଟଙ୍କାର ଗାଡ ମାନେ ଟଙ୍କା ତାର ଅଛି ତ, ମାନେ ପିଲା ବିନା ମାନେ କମ ମାର୍କରେ ବି ପିଲା ଯାଇ ମାନେ କୋଉ କୋଉ ପୋଷ୍ଟର ଯାଇକି ବସୁଛନ୍ତି, ଖାଲି ଲାଞ୍ଚ ଦେଇକି।
ହଁ ହଁ।
ଆଉ ଆମର ତ, ସେମିତି ସ ସକ୍ଷମ ନାହିଁ ଯେ, ଆମେ ପାଞ୍ଚ ଲକ୍ଷ, ଦଶ ଲକ୍ଷ ଟଙ୍କା ଲାଞ୍ଚ ଦେଇଦଉ, ମାନେ ଚାକିରି କରିବୁ, ସେଇ ଟଙ୍କା ଟା ଆମେ ଯଦି ଆ ଆମେ, ଆମ ଆମ ମାନେ ମଧ୍ୟବିତ୍ତ ଧରଣର ଲୋକ କଣ ଭାବୁଚନ୍ତି, ସେଇ ଟଙ୍କା ଟା ଆମେ ଯଦି ମାନେ କୋଉଠି ଡିପୋଜିଟ୍ କରିଦବୁ, ତାହେଲେ ଆମର ଡବଲ ଉଠିବ ହେଲା, ନହେଲେ ଆମେ ସୁଧ କୁ ଲଗେଇଦବୁ, ସେଇ ଟଙ୍କା ଟା ଆମର ମାନେ, ସେ ସୁଧ ଟଙ୍କା ଆମେ ବସିକି ଖାଇବୁ। ନହେଲେ ଆମେ ବିଜନେସ କରିବୁ, କିଛି ଏମିତି ହିଁ ଭାବନ୍ତି, କିନ୍ତୁ କାହାକୁ ଦେଇକି, ତାପରେ ଆଉ ଗୋଟେ ଜିନିଷ କାହାକୁ ବିଶ୍ଵାସ କରି ବି ହଉନି, ଯଦି କାହାକୁ ଟଙ୍କା ବି ଦଉଛ, କୋଠୁ ଧାର ଉଧାର କରିକି ତ ଲୋକ ନେଇକି ଭାବ ପଳାଉଚନ୍ତି, ମାନେ କହିହବନି କି, ସହିହବ ହବନି ଏଇ ଭଳିଆ ପରିସ୍ଥିତି।
ହଁ ଅ। ବର୍ତ୍ତମାନ ସେମିତି ତ ହଉଚି।
ହୁଁ ହୁଁ ହୁଁ।
ତ ଦେଖିବାକୁ ଗଲେ, ଅଁ ଅଁ ମାନେ ଆଗକୁ ଦେଖିବାକୁ ଗଲେ, ସେ ଚାକିରି ପାଇଁ ବି ବହୁତ, ମାନେ ଲୋକ କରୁଚନ୍ତି ବହୁତ ପିଲା, ମୁଁ ତ ଅ ଜାଣିଚି।
ମୋ ଭାଇର ବି, ମାନେ ମୋ ଭାଇର ଜଣେ ଟଙ୍କା ନେଇଗଲେ, ଆମ ନି ଯୋଉ ମାନେ ବନ୍ଧୁବାନ୍ଧବ ହେବେ ଠିକ ଅଛି, ତାଙ୍କୁ ଯେତେବେଳେ କୁହା ହେଲା, ତିନି ତାରିଖକୁୁ ଆସ, ସୋମବାର କୁ ଆସ, ପାଞ୍ଚ ତାରିଖରେ ଆସ, ଆ ଟିକେ ମାନେ କିଛି ଦିନ ୱେଟ୍ କର, ମୁଁ ଆସିଛି ଘରକୁ ଛୁଟିରେ, ଏମିତି ବହୁତ ବାହାନା କଲେ। କିନ୍ତୁ ଯେହେତୁ ଆମ ନିଜ ବନ୍ଧୁ ଲୋକ ହେବେ ଡାଇରେକ୍ଟ ତାଙ୍କ ଘରେ ଯାଇକି ଆମର କୁହା ହେଲା, ତାଙ୍କ ମା ବି ଆମକୁ ବହୁତ ଗାଳି ଦେଲେ, କହିଲେ ଆମକୁ ନ ଜଣେଇକି କେମିତି ଦେଲ? କିନ୍ତୁ ଗୋଟେ କଥା, ଆମେ ଜଣିକି କଣଟା ଦବୁ, ଯଦି ତ ଆମ ପୁଅ କହୁଚି ଯେ ଆମେ ଦେଖୁଛୁ ଆମ ନିଜ ବନ୍ଧୁ ଲୋକ, ତ ଏମିତି ତ ଅବିଶ୍ଵାସ ହବନି ନା। ତ, ସେଥିପାଇଁ ଆମେ ଦେଇ ଦେଇଥିଲୁ, କିନ୍ତୁ ଗୋଟେ ଜିନିଷ ତାଙ୍କୁ କୁହାଲା ଯେ ତୁ ପୋଲିସ କେସ କରିବୁ ବୋଲି, ଆମ ପା ତାର ସବୁ ପ୍ରମାଣ ଥିଲା, ତାଙ୍କର ମାନେ ସବୁ ରେକର୍ଡିଙ୍ଗ ଥିଲା କଲ୍ ର। ଆଉ ଫୋନ ପେ ରେ ଦିଆ ହେଇଥିଲା ତ ସବୁ ପ୍ରମାଣ ଥିଲା ବୋଲି ସେ ଡରିକି ଦେଇଦେଲେ, କିନ୍ତୁ ମୋ ହଜ ମେନ୍ ଯୋଉ ସିଏ, ଏମତି ଜବ କରିବା ପାଇଁ ଟଙ୍କା ଦେଇଥିଲେ, ସା ତିନ ଲକ୍ଷ ଟଙ୍କା ଜଣେ ନେଇକି ପଳେଇଲା କିନ୍ତୁ ସେଇଟା ଆଉ ରିଟର୍ଣ ମିଳିଲାନି।
ହଁ, ଏବେ ତ ମ୍ୟାଡ଼ାମ ଦେଖିବେ, ପଇସା ପାଇଁ ବହୁତ ଠକାମି ରହୁଚି।
ହଁ, ଏ ଗୋଟେ ମୁଁ କହିଲି ମୋ ବାହାଘ ବାହାଘର ହେଇନଥିଲା ହେତେବେଳେ ତ, ସେଇ ଟାଇମ ରେ ଦେଇଦେଇଚ, ଅବିକା ତ କାହାକୁ ଦବା ପାଇଁ ଡର ଲାଗୁଚି, ମୁଁ କହିଲି ଦରକାର ନାହିଁ। ମୋର ଚାକିରୀ ପାଇଁ ସେମିତି ଜଣେ କହୁଛନ୍ତି ଲକ୍ଷେ ଦେଢ଼ଲକ୍ଷ ଟଙ୍କା ଦିଅ ଆଉ ଆମେ ଚାକିରି କରି ତ ମୁଁ କହିଲି ନା ହାତ ଯୋଡିକି ମାନେ ଇଏ କରିଦଉଛି ମୋର ଛୁଆଟେ ଅଛି ବରଂ ତା ନାଁରେ ଡିପୋଜିଟ କରିଦିଅ ତାର ଭବିଷ୍ୟତରେ ପାଠପଢା ହଉ ଯାହା ହଉ ତାର କାମରେ ଆସିବ। ମୋର ଚାକିରୀ କରିବା ଦରକାର ନାହିଁ କି କାହାକୁ ମୋର ଲକ୍ଷେ ଟଙ୍କା ଦବା ଦରକାର ନାହିଁ।
ଆଜ୍ଞା ଠିକ କଥା ସେଟା।
କହିବା କଥା ଲକ୍କ୍ଷେ ଟଙ୍କା ଦେବି ଯଦି ସେ ମୋର ନେଇକି ପଳେଇଲା ତାହେଲେ ମୁଁ କାହାକୁ କହିବି। କିନ୍ତୁ ସେ ଜିନିଷ ଟା ଯଦି ମୋ ଛୁଆ ପାଇଁ ମୁଁ ରଖି ଦେଇଥିବି ମୁଁକହିଲି ଆଜି କାଲି ବହୁତ ସଂସ୍ଥା ବାହାରିଲାଣି ନା ତ ମୁଁ କହିବାକଥା ମୋ ଛୁଆ ପାଇଁ ଯଦି ମୁଁ ରଖିଥିବି ତାହେଲେ ମୋର ଭବିଷ୍ୟତରେ କାମରେ ଆସିବ।
ଆଜ୍ଞା ତ ମ୍ୟାଡାମ ଆପଣ ତ ମାନେ ମ୍ୟାରେଜ କରି ସାରିଲେଣି ତ ଆପଣଙ୍କ ବି ଛୁଆ ଅଛି। ତ ତାର ଭବିଷ୍ୟତ ବି ଆଗକୁ ଅଛି ତ ତା ସେଥିପାଇଁ ଦେଖି ଚାହିଁକି ସେଟା ମାନେ ଆମର ଟଙ୍କା ବି ଖର୍ଚ୍ଚ କରିବା ଆବଶ୍ୟକ ନିହାତି।
ହୁଁ ହୁଁ।
ତ ଆପଣ କିଛି ତା ପାଇଁ ବୋଲି ମାନେ ସେଭିଂ କରିବା ନିହାତି ଦରକାର।
ହଁ।
ତ ଭବିଷ୍ୟତ ପାଇଁ ମ୍ୟାଡାମ ବହୁତ ମାନେ ସ ଆଗକୁ ଯାଇକି ସେ ଆପଣଙ୍କ ଯୋଉ ଆପଣଙ୍କ ପିଲା ଛୁଆ ବହୁତ ଅସୁବିଧାରେ ସମ୍ମୁଖୀନ କରିବାକୁ ପଡ କୁହ ପାରିବେ।
ହଁ।
ଆଜ ଧନ୍ୟଦ ଇଁ କାମ କରନ୍ତି।
ହଁ କଣ କରିବା ମାନେ ଆଜିକାଲି ଯୋଉ ଠକାମି ଦୁନିଆରେ ଯଦି ନିଜେ କୌଣସି ଜିନିଷ ଭାବି ଚିନ୍ତିକି ନ କରୁଛନ୍ତି ନିଜେ ହିଁ ଫସିଯିବ ନିଜେ ହିଁ ହଇରାଣ ହବ। କେହି ମାନେ ପଛରେ ରହିବେନି କି କେହି ସାହାଯ୍ୟ କରିଏନି କୌଣସି କାମରେ ବି ନାହିଁ।
ନିଜ ପରିବାର ମେ ଏନ୍ତି ଏମିତି ସମ୍ପର୍କୀୟ ଲୋକ ସେ ସମୟରେ କିଛି ସାହାଯ୍ୟ ସହଯୋଗ କରିବେନି।
ହଁ ସମ୍ପର୍କୀୟ ଲୋକ ତ ନିଜ ଟଙ୍କ ନେଇକି ନା ଚାକିରି ଆଜି କରିବିନି କାଲି କରିଦବା ଘରେ ପ
ହୁଁ ହୁଁ।